ହଁ ହ୍ୟାଲୋ।
ହଁ-ଅ-ଅ କଣ ଖବର ତୋର?
ଭଲ ଆଉ ଏଇ ବସିଥିଲି, ଆଉ ତମର?
ମୋର ହିଁ ଭଲ, ତୋର ମନେ ପଡୁନି ମୋ କଥା?
ହଁ ମନେ ପଡୁଛି ଆଉ କଣ କରିବା ଆଉ। ବ୍ୟସ୍ତ ଜୀବନରେ ଏଇନା ତ ଏକ୍ଜାମ ଚାଲିଛି ନା। ଏକ୍ଜାମ ଚାଲିଚି ନା ମୁଁ ତମ ଏକ୍ଜାମ ପାଇଁ ଟିକେ ବ୍ୟସ୍ତ ରହିଯାଉଛି ଆଉ ଆଜି ହ ଠାତ୍ କଣ ମୋ କଥା ମନେ ପଡିଗଲା?
ହଁ ବହୁତ ମନେ ପଡିଲା କାରଣ ମୁଁ ରୋଷେଇ କରୁଥିଲି ନା, ତୁ ଚିକେନ ଭଲ କରୁ
ଆଚ୍ଛା ତ ମୁଁ ସେଇ କଥା ଭାବୁଛି ଆଜି କେମିତି ମୋ କ ଥା ମନେ ପଡିଗଲା ଓଡିଆରେ ଗୋଟେ କଥା ନାଇଁ
ହଁ ହଁ।
କଣ କଣ?
ହଁ ହ ସେ ଢଗଟା
ଓଡିଆରେ ଗୋଟେ କଥା ନାଇଁ, ଓଡିଆରେ ଢଗ ଅଛି ମନେ ଅଛି?
ମନେ ନାଇ କୁହ ତ ନାଇଁ।
କହିପାରିବ ଟିକେ ଚେଷ୍ଟା କର ମନେ ପକାଅ ମନେ ପକାଅ।
କହଁ ଗୋଟେ କଣ ଅଛି-ଇ-ଇ-ଇ କଣ ତ ଏ ଘର ମାଉସ ନା ଅ ମନେ ପଡ଼ୁନି ଭଲସେ।
ମନ୍ୟ ପଡ଼ୁନି?
ନାଇଁ
ଅକାଳେ ବାବୁ ଆଜି ସକାଳେ ଦେଖା।
ହଁ-ହ-ହ ହଁ।
ଏତି କେବେ ଦେଖା ଯାଆନ୍ତିନି କିନ୍ତୁ ହଠାତ ଆସିକି ଦେଖା ଯାଆନ୍ତି।
ଆରେ ହଁ ଶୁଣ ମୁଁ ଆଜି ମୋ ସ ମୋ ସାଙ୍ଗ ଜଣେ ଚିକେନ ଆଣିଥିଲେ ତ କହିଲେ କି ଆଜି-ଇ-ଇ ମୁଁ ତ ସବୁଦିନ ବନଉଛି ତୁ ଖାଉଛୁ ଆଜି ତୁ ବନା ମୁଁ ଖାଇବି, ତ ମୁଁ କେମିତି ବନେଇବି ଭାବ୍ ବିଲି-ଇ-ଇ ତମକୁ କଲ କରିଦେବି ତମେ ଯେମିତି କହିବ ମୁଁ ସେମିତି ହିଁ ବନେଇବି କାରଣ ମୁଁ କେବେ ବନେଇନି ନା ହଁ କଣ ହେବ କଣ ନାହିଁ ଜାଣି ମୁଁ ଏକା ଖାଇଲେ ଚଳିଯିବ ହଁ ମୁଁ ଯେମିତି ବନେଇଦେବି ମୁଁ ଏକା ଖାଇଦେବି। ତ ଆହୁରି ବି ଦୁଇ ଜଣ ତିନି ଜଣ ଖାଇବେ ନା। ତ ମୁଁ ଭାବିଲି କି ଆଜି ତମକୁ କଲ କଲେ ତମେ ମତେ ଯେମିତି କହିବ ମୁଁ ସେମିତି ହିଁ ବନେଇବି। ମତେ କୁହତ ଚିକେନ ର ପ୍ରୋସେସ କଣ କେମିତି କଣ କରିବି ମୁଁ ଫାଷ୍ଟ?
ନିହାତି ଚିକେନ ତ ମୁଁ ନିହାତି କହିବି, ତା ପୂର୍ବରୁ ମତେ କୁହ ମତେ ଡାକିବ କି ନାଇଁ?
ଅ-ଅ-ଅ ହଁ ନିହାତି ଡାକିବି ଏତେ ବାଟ ତ ତମେ ଆସ ସି ପାରିବନି ତମର ଲାଗି
ଟିନା-ଆ-ଆ ମୁଁ ତ ଚିକେନ ଖାଉନି।
ତ-ଅ-ଅ କଣ କରିବା ଚିକେନ ପକୋଡ଼ା ଖାଅ?
ନାଇଁ ଚିକେନି ହିଁ ଖାଏନି। ନାଇଁ ମୋ ପାଇଁ ମାଛ ଗୋଟେ ନେଇଆସିବ ଗୋଟେ ପିସ୍ ହେଇଯିବ ତ ମୁଁ ହେଲା ଆଉ ଆଇଁଷ ଦରକାର କାଇଁ ମାଛଲେ ହେଇଯିବ।
ଅ ହଉ ଠିକ ଅଛି ନିହାତି ମା
ତାହେଲେ ଚିକେନ ରେ ତମେ କୋଉ ଆଇଟମ ଟା ବନେଇବ କହିଲ।
ଅ ମୁଁ ଏବେ ଚିକେନ ଗ୍ରେଭି ବନେଇବାକୁ ଚାହୁଁଛି।
ଆଚ୍ଛା ଟାକ୍ସ ପଡିବ ଟାକ୍ସ ଦବ?
ହଁ ଟ୍ୟାକ୍ସ ନିହାତି ଦେବି କେତେ ନେବ କୁହ।
ହଉ ତାହେଲେ ମୁଁ କହୁଛି ହେଲା। ତମେ ହଉଛି ଚିକେନ କେତେ ଆଣିଚ?
ଚିକେନ୍ ସାତଶହ ପଚାଶ ଗ୍ରାମ।
ଓହୋ କେତେ ଜଣ ପିଲା ଅଛ?
ଆମେ ତିନି ଜଣ ହିଁ ଖାଇବୁ ଝିଅ ପିଲା ଆମେ ଏତେ ଆମକୁ ହେଇଯାଏ ଆମ ସାତଶହ ପଚାଶ ହିଁ ଆଣୁ ଆମକୁ ହେଇ
ଆଚଛା ଆଚଛା ସତ୍ଶହ ପଚାଶରେ କଣ କରିବା ଆଳୁ ପକେଇବ ତ?
ହଁ ଆଳୁ ପକେଇବୁ।
ଆଳୁ କେତେ ପକେଇବ ବୋଲି ଭାବିଛ ତମମାନଙ୍କ ହିସାବରେ କାରଣ
ଆଳୁ ଆମେ ଦୁଇଟା ତିନିଟା ପକ ଆଳୁ ଯାହାକି ଅଢ଼େଇଶହ ଗ୍ରାମ ଠାରୁ କମ ହୁଏ ଅଢ଼େଇଶହ ଗ୍ରାମ ହୁଏନି ତାଠାରୁ କମ ହୁଏ।
ସାଢେ ସାତଶ ଚିକେନ ରେ ସେତିକି ଆଳୁ ଠିକ ଅଛି। ଆଳୁ ଟା ନିଜ ଉପରେ ନିର୍ଭର କି ଆଳୁ ପସନ୍ଦ କରେ କି ଆଳୁ ପସନ୍ଦ କରେନି। ତ କଣ କରିବ ନା ପିଆଜ ନେଇଆସିବ ଦୁଇଶ ଗ୍ରାମ। ଆଉ ଅଦା ଅଦା ପଚିଶ ଗ୍ରାମ ଆଉ ପଚାଶ ଗ୍ରାମ ଆଉ ରସୁଣ ଶହେ ଗ୍ରାମ। ଏଇ ଗ୍ରେଭି ମାନେ ଟିକେ ଭଲସେ ମସଲା
ମାନେ ରସୁଣ ର ହାପ ହଉଛି ଅଦା।
ଅଦାଟା ହଁ। ଠିକ ଅଛି ତ ମୁଁ କହୁଛି ତମେ କରିଚାଲ ସେଇ ହିସାବରେ ଠିକ ଅଛି ଗୋଟେ ଗୋଟେ କଂସା ଆଣ ଆଣିକି ଚିକେନ ଟା ଧୋଇ ଦିଅ ସେଥିରେ। ଠିକ ଅଛି ଭଲ ଆଛା ଠିକ ଅଛି। ତା ପରେ ସେଥିରେ ଆମେ ମ୍ୟାରିନେଟ କରିବା ଠିକ ଅଛି ମ୍ୟାରିନେଟ ରେ ତମେ କଣ କରିବ ନା ଯଦି ଟିକେ ଏକ୍ସଟ୍ରା ଟେଷ୍ଟ ବଢେଇବା ପାଇଁ ଚାହୁଁଛ ଅଣ୍ଡା ତମ୍ ପାଖରେ
ଆ ନାଇଁରେ ଅଣ୍ଡା ଯାଇକି ନେଇ ଆସିବୁ କାରଣ ଆମ ତଳ ଦୋକାନ ଟା ଗ୍ରୋସରୀ ଦୋକାନ ନା। ତା ଦେହରେ ମିଳି
ଠିକ୍ ଅଛି ଆଉ କେବେ ଅଣ୍ଡାରେ ନିହାତି ଏବେତ ନାହିଁ ଠିକ ଅଛି ଆଉ କେବେ ଅଣ୍ଡାରେ ଟ୍ରାଏ କରିବ ଠିକ ଅଛି ଫାଷ୍ଟ କଣ କରିବ ନା ଚିକେନ ରେ ତେଲ ପକେ ସେଇଥିରେ ସୋରିଷ ତେଲ ମାନେ ହାତ ଚକି ହିସାବ ରେ ଗୋଟେ ଟିପ ପକେଇଦବା ଠିକ ଅଛି।
ହଁ ହଁ।
ତାପରେ ସେଥିରେ ହଉଛି କଞ୍ଚା ପିଆଜ ପକେଇଦବା। ପକେଇ ଦେଇକି ସେଥିରେ ଟିକେ ହଳଦୀ ଗୁଣ୍ଡ ଟିକେ ଲଙ୍କା ଗୁଣ୍ଡ। ଆଉ ମାନେ ଅଳ୍ପ ଟିକେ ଲୁଣ ଦବ ଅଳ୍ପ ଦେନ ରେ ବେଶୀ ଲୁଣ ଦବନି ମାଂସଟାକୁ ସେ ଦପେଇଦବ ଅଳ୍ପ ଟିକେ ଲୁଣ ଦବ ଆଉ ଲେମ୍ବୁ ଅଛି।
ହଁ ଲେମ୍ବୁ ଅଛି।
ଲେମ୍ବୁ ଗୋଟେ ଗୋଟେ ମାନେ ହାପ୍ ଫାଳେ ଲେମ୍ବୁ ଚିପୁଡି ଦବ ହେଲା।
ହଁ ହଁ।
ଚିପୁଡ଼ି ଦେଇକି ସେଇଟାକୁ ଟିକେ ଭଲସେ ଟିକେ କାଟିନିଅ ହାତରେ ପୁରା ତାକୁ ଭଲସେ ମେଲ୍ଟ କରିଦିଅ ସବୁ ଗୁଡାକ।
ହଁ ହଁ।
କଞ୍ଚା ପିଆଜ କିନ୍ତୁ ପକେଇବ ତା ଟେଷ୍ଟ ଗୁଟେ ଅଲଗା ପ୍ରକାର। ମାନେ ତା ଟେ
ହଁ ପିଆଜ ଟା କେମିତି ସେ କେ କାଟିଲେ ଭଲ ହବ। ମୁଁ କେମିତି କାଟିଛି କହିଲେ? ମୁଁ ଲମ୍ବା ଲମ୍ବା କରି କାଟି ଦେଇଛି ମାନେ ଯେମିତି ପିଆଜିଟା ଛଣା ହୁଏ ଯେମିତି ଲମ୍ବା ଲମ୍ବା। ସେମିତି ହିଁ ମୁଁ କାଟି ଦେଇଛି।
ନାଇଁ ସବୁ ପିଆଜ ର ଟେଷ୍ଟ କଟା ଟେଷ୍ଟ ବି ଅଲଗା ଅଲଗା। ଜାଣିଚ! ମୁଁ କହୁଥିଲି ଯେ ହଁ। ଗୋଲ କରିକି ଯୋଉ ମଝିରେ କାଟିକି ତାକୁ ବୁଲେଇକି ସେଇଠି ହିଁ କଟା ଲଗେଇବ। ସେ ଯେମିତି ମାନେ ହାଫ୍ ସର୍କଲ ଟାଇପ ର ଆସିବ ହାଫ୍ ସର୍କଲ ଟାଇପ୍।
ହଁ ହଁ ବୁଝିଲି ସାଲାଟ୍ ରେ ଯେମିତି ପଡେ।
ହଁ ହଁ ସାଲାଟ୍ ରେ ଯେମିତି ପଡେ ତାର ମଝିରେ ଗୋଟେ ଗୋଟେ। ମାନେ ନେଷ୍ଟ କେବେ କଲେ କହିବ ଠିକ ଅଛି। ହଁ ତ, ତା କାମ ସରିଲା ମ୍ୟାରିନେଟ କରି ତାକୁ ରଖିଦିଅ। ତାପରେ ଏଇନା କଢେଇ ବସ।
ହଁ।
କଢେଇ ରେ ଫାଷ୍ଟ ତେଲ ଦିଅ ତମର ଯେତିକି ହିସାବରେ ମାନେ ତମେ କି ତେଲ ଖାଇପାରିବ ହଁ ସୋରିଷ ତେଲ ସୋରିଷ ତେଲ ସୋରିଷ ତେଲ ଦବ ତା ପରେ ଟି ଟିକେ ଚିନି ପକାଅ ଚିନି ପକେଇକି ଗୋଟା ଗରମ୍ ମସଲା ଅଛିି ଯଦି ଗୋ ଗୋଟା ଗରମ୍ ମସଲା ଟିକେ ସେଥିରେ ଆଡ୍ କରିଦିଅ। ତେଜପତ୍ର ଅଛି? ତେଜପତ୍ର ବି ପକେଇ ଦିଅ। ପକେଇଦେଇ ଦେଖ ଚିନି ଟିକେ ଉଠିଲା ଟିକେ ନାଲି ନାଲି ନାଲି ଟାଇପ୍ ର ଟିକେ ବୁଡ୍ ବୁଡ୍ ହେଲା। ହଁ, ତା ପରେ ପିଆଜ ପକେଇ ଦିଅ।
ହଁ।
ଦେଖ ପିଆଜ ବ୍ରାଉନ୍ ହେଲା?
ହଁ ଟିକେ ଟାଇମ୍ ଲାଗିବ।
ହଁ ଟିକେ ବ୍ରାଉନ୍ ହେଇଗଲା ଏଇନେ ଯଉ ମସ୍ ଲା କରିଥିଲ ଅଦା, ରସୁଣ ଯଉ ପେସ୍ ଟା କରିଥିଲ ତା ଦେହରେ ପକେଇଦିଅ।
ହଁ ଠିକ୍ ଅଛି।
ସେଇଥିରେ ଦେଖ ଗୋଳେଇବନି, ଠିକ୍ ଅଛି। ପିଆଜ ଯଉ ପକେଇଲ ସେଥିରେ ଟିକେ ପକେଇଦିଅ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଟିକେ ପକେଇଦିଅ ଭଲଦେ ରାଗ କାଶ୍ମୀର୍ ଲଙ୍କା ଗୁଣ୍ଡ ଅଛି ତ ବାସ୍ ହେଲା ଆଉ। ସେଇଠା ଟିକେ ପକେଇଦିଅ।
ହଁ ପକେଇଲି?
ଲୁଣ ଟିକେ ଜଷ୍ଟ୍ ହାଲକା ଲୁଣ ଦିଅ ମସଲା ପାଇଁ।
ହଁ ତାପରେ?
ତାକୁ ଏମିତି ସବୁ କିଛି ମିଶେଇ ଦିଅ। କଢ଼େଇ ରେ ସବୁ କିଛି ମିଶେଇ ଦିଅ ଖଡିକା ସହିତ। ସବୁ ମାନେ ମସଲା କସିଲେ ସବୁ ମିଶେଇଦିଅ।
ହଁ ହଁ
ପାସ୍ତା ପା ତାପରେ ଏବେ କିଛି ସମୟ ମାନେ ଯୋଉ ଆଳୁ ରଖିଥିବା ଆଳୁକୁ ଭାଜିକି ପକେଇବ ନା ଏମିତି କଷିକି ପକେଇବ?
ଆଳୁକୁ ମାନେ ଅଛି କଞ୍ଚା ହିଁ କଟା ହେଇଛି ଭାଜିନି ତାକୁ। ମୁ କଣ କହୁଛନ୍ତି ଭାଜି ଦେବି?
ଭାଜିକି କଲେ ବି ଟେଷ୍ଟ୍ ହବ ଆଉ ଏମିତି ବି ପକେଇଦେ ବି ଭଲ ହବ କାରଣ ୟା ସହିତ ମସଲା ବି ଭଜା ହେଇଥିବ ଆଳୁ ବି ତା ସହିତ ଭଜା ହେଇଯିବ।
କଷି ହେଇଯିବ, ମୁଁ ତାହେଲେ ସେମିତି କଞ୍ଚାଟା କାଟି ଦେଇେଇଛି ନା ସେମତି ପକେଇଦଉଛି?
ପଠେଇଦିଅ ପକେଇଦେଇକି କଷିଦିଅ। କଷିଦିଅ, କଷିଦେଲ?
ହଁ, ହଁ, ହଁ।
ତାପରେ ଯୋଉ ଚିକେନ୍ ଟା ରଖିଥିଲ ମ୍ୟାରିନେଟ୍ କରିକି ଦୁଇ ଚାରି ମିନିଟ୍ ତ ହେଇଯିବଣି ରଖିବାର ତାକୁ ପକେଇ ଦିଅ ସେଇଥିରେ।
ଆ ହଉ ଠିକ୍ ଅଛି ଇଏ କେତେ ଟାଇମ୍ ପରେ ଆକୁ ଖୋଲିବି ମୁଁ?
ତିନିପା ପାଁନ୍ ତିନି ମିନିଟ୍, ତିନି ମିନିଟ୍ ତାକୁ ରଖ ରଖିଲା ଯେତେବେଳେ ସେ ଗୋଟେ ମାନେ ତିନି ମିଣ୍ଟିରେ ଢାଙ୍କିଥିବ ଖୋଲିଦେଲା ପରେ ସେଇଥିରେ ଆଉ ଚଲେଇବନି ଚଟୁ ଚଲେଇବନି। ସେଇ ଟିକେ ଚିକେନ୍ ମସଲା ଆଉ ତମ ଧଣିଆ ଗୁଣ୍ଡ, ଲଙ୍କାଗୁଣ୍ଡଟା ପକେଇ ଫିର୍ ଆମର ଜିରାଗୁଣ୍ଡଟା ପକେଇ ଦବ।
ହଁ, ହଁ।
ପକେଇ ସାରିଲା ପରେ ତାପରେ କଣ କରିବ ତାକୁ ଆଉ ଥରେ ଟିକେ ଜଷ୍ଟ୍ ହାଲକା ଟିକେ ପାଣି ଦବ ଯେହେତୁ ମସଲା ଲାଗିଯିବ। ଏକାଥରେ କଣ କରିବ ନା ଆମର ଏତେ ଟାଇମ୍ ରେ ଚିକେନ୍ ମସଲା ଆଉ ଆଳୁ। ତିନିଟା ଯାକ ପ ଠିକ୍ ଅଛି?
ଏକ୍ ହଁ।
କଷି ଦିଅ, ହଁ ତାକୁ ଢାଙ୍କି ଦିଅ। ଢାଙ୍କିଦେଲ? ହଁ ଢାଙ୍କି ଦେଖିବ ତିନି ମିନିଟ୍ ଯିବ ସେ ଅଟୋମେଟିକ୍ ଆ ଗୋଟେ ସ୍ମେଲ୍ ଆସିବ, ସ୍ମେଲ୍ ଆସିଲା ପରେ ତାକୁ ଦି, ଦହି ଅଛି ତମ ପାଖରେ?
ହଁ ନାହିଁ ଦହି ନାହିଁ, ଦହି ଆଣିବି କି ଗୋଟେ?
ତା ନାଁ ନେଷ୍ଟ୍ କେବେ ଟ୍ରାଏ କଲେ ଠିକ୍ ଅଛି ଏଇ ଟାଇମ୍ ରେ ଯେତଳେ ତାକୁ ଖୋଲିବ ଦହି ବି ଆଡ୍ କରିବ ଆହୁରି ଟେଷ୍ଟ୍ ମାନେ ଗ୍ରେଭିଟା ଆହୁରି ଭଲ୍ ଲାଗିବ ଠିକ୍ ଅଛି।
ମୁଁ କଣ କରେ ଜାଣିଛ, ନାଇଁ ନାଇଁ ଲା ଗିନି ସ୍ଲୋ କରିଦେଇଛି ଟିକେ। ମୁଁ କଣ କରେ କହିଲ ହାଏ ଫ୍ରେମ୍ରେ ରଖିବି ତ? ହଉ ଠିକ୍ ଅଛି। ମୁଁ କେମିତି କ କରେ କହିଲ ତମେ ଏମିତି ଯୋଉ ପ୍ରସେସ୍ କଲ ତ ଏଇଟା ଟାଇମଟେ ମାନେ ଟାଇମ୍ ଟେକିଂ ଲାଗେ କିନ୍ତୁ ଭଲ ଲାଗେ, ମୁଁ କିନ୍ତ୍ ନ୍ତୁ ଏମିତି କରେ ବୋଲି ମତେ ଲାଗୁଛି ବୋଧେ ମୁଁ ଏବେ ବୁଝିଲି ସେଥିପାଇଁ ବୋଧେ ଭଲ ଲାଗେନି, ମୁଁ କଣ କରେ କହିଲ ମୁଁ ଏକାଥରେ ମାନେ କଢେଇରେ ପିଆଜଟାକୁ ଯେମିତି ତମେ କହିଲ ବ୍ରାଉନ କଲର ହେଇଗଲା ପରେ ପିଆଜଟା ଆଉ ମସଲାଟା ଟିକେ ଟିକେ ସ୍ଲାଇଟ କଷି ହେଇ ଗଲା ପରେ ତାକୁ ବେଶୀ ବି କଷିବାକୁ ମୋ ପାଖରେ ବେସିସ୍ ନଥାଏ ଆଡ଼େ ଚିକେନ ଆସିଥାଏ କେମିତି ଖାଇବି ନା। ତାକୁ ପ୍ରେସରରେ ଦେଇକି ତାକୁ ଆଳୁ ଚି କେନ୍ ପସେଇ ଦେଇକି ଏକାଥରେ ପ୍ରେସର ମାରିଦିଏ।
ତାର ଆହୁରି ସଟ୍ ଇଜି ମେଥଡ଼ ମୁଁ କହିବି, ଯେମିତି ତମେ ପିଆଜ ତେଲ ମସଲା ପକେଇଲନି କଢେଇରେ
ହଁ
ଯେମି ଯୋଉ ଆମେ ମ୍ୟାରିନେଟ କଲେ?
ହଁ, ହଁ।
ସେଇଥିରେ ଏକାଥରେ ପିଆଜ ମସଲା ମସଲି ଅଦା ରସୁଣ ବଟା ସବୁ ଚିକେନ୍ ରେ ପୁରେଇ ମାନେ ପକେଇ ସବୁ କିଛି ଗୋଳେଇକି ରଖିଦବ ମିନିମମ୍ ପାଞ୍ଚ ମିନିଟ୍। ତାପରେ ଏପଟେ ତେଲ ପକେଇଲ ଗୋଟା ଗରମ ମସଲା ତେଜପତ୍ର ପକେଇଲ ଯୋଉ ମ ଥିଲା ସହିତ ଚିକେନ ସ ଗୋଳେଇକି ରଖିଥିଲେରେ ତାକୁ ଢାଳି ଦବ ଢା ତିନି ଥର ଦୁଇଥର ଖାଲି ହଁଁ ଦୁଇ ଥର ଖାଲି ଏପଟ ସେପଟ କରିବା ଚିକେନ ରେଡି ମାନେ ଏଇଟା କୁହନ୍ତି ସୁର ଫାଷ୍ଟ
ହଁ ହଁ
ଦେଖା ଦେଖ ଚିକେନ ଲାଗି ଗଣି
ହଁ ନାଇଁ ନାଇଁ ଲାଗି ନହି।
ହଁ ଲ ମାନେ ଦେଖ ଖାସ୍ତା କେମିତି କରି ଦୁଇ ତିନି ଥରଏମିତି ପାଣି ଦେଇ ଦିଅ ର ମନେ ଅଛି ଆମେ ଯୋଉ ଫିସ୍ କରିଥିଲେ ଯଉ ମୁଁ ଚିକେନ କରିଥିଲି କେମିତି କେତେ ଶୀଘ୍ରଲିଯାଇଥିଲା ନା କେତେ ଶୀଘ୍ର ଡାଏଟ ଚିକେନ ଚରି ମସଲା ଅଦା ରସୁଣ ବଟା ପିଆଜ ତେଲ ଲଙ୍କାାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ସବୁ ଗୁଡାକ ମସ କରିକି ତାକୁ ପୁରା ଗୋଳେଇକି ଭଲ ଭାବରେ ହରେ ପୁରା ଗୋଳେଇକି ରଖିଦେଇଥିଲେ ପାଞ୍ଚ ମିନିଟ ତେଲ ଗରମ ହେଲା ତା ସହିତ ଗୋଟା ଗରମ ମସଲା ତେଜ ପତ୍ର ପକେଇଦଲି ଚିକେନ ବି ତାକୁ ପକେଇଦି ପକେଇ ଦେଇି ଏକା ମେ ହଁ- ହଁ- ଆହୁରି ଗରମ ମସଲାିକ ଆଡ୍ କରିଦେବ ଟେଷ୍ଟୀ ପୁରା ଚିକେନ ବହୁତ ଶୀଘ୍ର ପନ୍ଦର ମିନିଟ ଭିତ ସିଯିବ
ଦେଖିବା ଆଜି ତ ମୁଁ କରିଛି କେମତି କଣ ଖାଇକି କେମତି କଣ
କରୁଛୁ ଏଇଟା କଣ କରିବ ନା ଯେୋତେବେଳେ ଚିକେନ ଟା ହଉଛି ଦି ତିନି ଥର ତାକୁ ଟିକେ କସିଦେବା ବିଲା ପରେ ଅଳ୍ପ ଟିକେ ପାଣି ଦବ ହେଲା ପାଣି ମାନେ ଥଣ୍ଡା ପାଣି ଦବନି ଗରମ ପାଣି ଟିକେ ସାଇଡ ଗରମ ଟିକେ ପାଣି କରିବ ମାନେ କିନ୍ତୁ ଦେଖିବ ଯେ ପାଣି ଯେମିତି ତମକୁ ଲାଗୁଥିବ ଯେ ମାନେ ବେଶୀ ପାଣି ନୁହଁ ନର୍ମାା ରିବ ସେଟା ଗ୍ର ଭଲ ଲ ଆମେ ପୂର୍ବ ଯଉ ସେଠ ମାନେ କଷା ଟାଇପ ର ଥିଲାଣି ଆଉ ଏମିତି ତମେ ଭାତ ଖାଇବ ନା ରୁଟି ଲ ଖାଇବ
ହଁ ମତେ ଜାଣିଛ ମତେ ମାନ ଭାତରେ ମତେ ଚିକେନ ବେଶୀ ଝୋଳ ଟା ହେଲେ ମତେ ଭଲ ଲାଗେନି ମତେ ଟିକେ ଗ୍ରେଭି ର ହେଇଥିବ ମତେ ସେଇଟା ହିଁ ଭଲ ଲାଗେ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
ଭାତ ହଉ ରୁଟି ହଉ ସେଥିରେ ହିଁ ଖାଇବାକୁ ମ ମତେ ଗ୍ରେଭି ଟା ଭଲ ଲାଗେ ହଁ ମାଛ ଖାଏ ସବୁ ଖାଏ ନନଭେଜ ଜ ଉପରେ ସବୁ ହିଁ ଖଥାାଏ ମାଛ ଭାଜି ଆସିବ
ତରକାରେ ଆସିନି
ଆଜ୍ଞା।
ମାଛ ତ-ତରକାରୀ ଟା
ହଁ ମାଛ ତରକାରୀ ନହିଁ ମୁଁ କେବେ ବନେଇନି ନା ୟୁଟ୍ୟୁବ ଦେଖିକି ବନାଏ କିନ୍ତୁ ସି ଟେଷ୍ଟ ଲାଗେନି
ଠିକ୍ ଅଛି ଆଉ କେବେ ମାଛ ରେସିପି ଟା ମୁଁ ଶିଖେ